ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ ରଶ୍ମିତା।
ହଁ କୁହନ୍ତୁ।
କେମିତି ଅଛୁ?
ଭଲ ଅଛି ତମେ କେମତି ଅଛ?
ମୁଁ ମନେ ଅଛି ଆପଣ ଘର କେଉଁଠି?
ଆ ଘର ଯାଜପୁର ଡିଷ୍ଟ୍ରିକ୍ଟ ରେ।
ହୁଁ ହୁଁ।
ଆପଣଙ୍କ ଘର।
ଆମ ଘର ବି ଯାଜପୁର।
ହୁଁ ହୁଁ।
ଆଉ ଆଜି ରଜ ସେଲିବ୍ରେସନ୍ କେମିତି ହେଲା।
ହଁ ପୋଡପିଠା ଖାଇଲି। ଫାଷ୍ଟ, ନୂଆ ଡ୍ରେସ୍ ପିନ୍ଧିକି ପୋଡ ପିଠା ଖାଇକି ଅ ଜାଇଥିଲି ବୁଲିବା ପାଇଁ, ମନ୍ଦିର ଜାଇକି ଦର୍ଶନ କରିକି ଆସିଲି।
ତାପରେ ଦୋଳି ଖେଳିବା ପାଇଁ ଜାଇଥିଲି। ଦୋଳି ଖେଳିକି ଆସିକି ଅ ପିଠା ଖାଇକି ଅ ବସିଛି। ଆଉ ଆପଣ କେମତି ସେଲିବ୍ରେସନ୍, କେମିତି କଣ କଲେ ପାଳନ କେମିତି କଲେ?
ସେଲିବ୍ରେସନ୍ କଣ? ଫାଷ୍ଟ ରଜ ଦି ଦିନ ସେଲିବ୍ରେସନ୍ କରିଛି। ଆଜି ତ ଅଫିସ୍ ଅଛି। ତ କାମ
ଓହୋ, ଆପଣ ଆପଣଙ୍କ ଦେହ କେମିତି ଅଛି? ଭଲ ଅଛି ନା!
ହଁ ଦେହ ଭଲ ଅଛି।
ଖାଇ ସାରିଲେଣି?
ଖାଇ ସାରିଲିଣି। ଆଜ୍ଞା, ଆପଣ
ହଁ, କଣ ଖାଇଲେ?
ଆଜି ପରଟା ସିମେଇ।
ହୁଁ, ସିମେଇଟା କେମିତି କଣ ବନେଇଲେ? କହିବେ କି?
ସିମେଇ! ଫାଷ୍ଟ ସିମେଇଟାକୁ ଘିଅରେ ଟିକେ ଗୁଆ ଘିଅରେ ଟିକେ ଭାଜିଦେବେ। ଭାଜିଦେଲି, ଭାଜି ଦେଇକି ତାପରେ କଢ଼େଇ ରେ ପାଣି ପାଣି, ଅମୁଲ୍, କ୍ଷୀର ଦେଇଦେଲି। ତ ଚିନି ପକେଇଦେଲି। ତାପରେ ଟିକେ ଫୁଟିଗଲେ, ସିମେଇଟା ପକେଇ ଦେଇକି ଖୋଲିଦେଲି।
ଟିକେ ଗୁଜୁରାତି ଗୁଜୁରାତି ପକେଇଲୋନି ଭଲ ବାସ୍ନା ହେଇଥାନ୍ତା।
ହାଲୋ!
ହଁ, ମୁଁ କହିଲି ଗୁଜୁରାତି ପକେଇଲେନି ବାସ୍ନା ହେଇଥାନ୍ତା। କେ ଭଲ ଲାଗିଥାନ୍ତା ଖାଇବା ପାଇଁ।
ସରି, ବ୍ୟାକଗ୍ରାଉଣ୍ଡର କିଛି ଭଏସ୍ ଆସିଲା କି ଆପଣଙ୍କୁ?
ନାଁ ନାଁ।
ନାଇଁ ଗୁଜୁରାତି ଗୁଣ୍ଡ ଆକ୍ଟୁଆଲି ନଥିଲା ତ ସେଥିପାଇଁ ଗୁଜୁରାତି ପକେଇଲିନି।
ଠିକ୍ ଅଛି। ଆ
ଆଉ
ଆପଣଙ୍କୁ, ଆପଣଙ୍କୁ ଆଳୁ ପରଟା ଭଲ ଲାଗେ ଖାଇବା ପାଇଁ?
ଆଳୁ ପରଟା, ହଁ ଭଲ ଲାଗେ।
କେମିତି ବନାନ୍ତି?
ଆଳୁ ପରଟା, ଫାଷ୍ଟ ଆଳୁକୁ ସିଝେଇ ଦେଇକି ତାପରେ ପିଆଜ, ଭୃସଙ୍ଗ ପତ୍ର ଦେଇକି ଆଳୁଟାକୁ ଚକଡିକି ପକେଇ ଦେଇକି ପକ୍କା ହବ। ତାପରେ ତା ଦେହରେ ଜାହା ମସଲା ମସଲି ହଳଦୀ ଗୁଣ୍ଡ, ଲୁଣ ଲଙ୍କା ଗୁଣ୍ଡ ଜାହା ପକେଇବା କଥା ପକେଇ ଦେଇକି, ତାପରେ ପରଟା କରିଦେଇକି ପରଟା ଭିତରେ ଆଳୁ ସେ ଆଳୁ ଭର୍ତ୍ତା ଟାକୁ ଦେଇକି, ତାପରେ ତେଲରେ କରାଯାଏ ଆଉ। ମତେ ରୋଷେଇରେ ଏତେ ମୁଁ, ରୋଷେଇ ଏତେ କରିପାରେନି ନା, ଏବେ ଫାଷ୍ଟ ଫାଷ୍ଟ ବାହାରକୁ ଆସିକି ରୋଷେଇ କରୁଛି। ତ ସେଥିପାଇଁ ବେସିବି ରୋଷେଇର କିଛି ଜାଣିନି ଜିନିଷ। ଆପଣ ଘରେ ରହୁଛ, ସବୁ ରୋଷେଇବାସ ଜାଣି ଦେଇଥିବେ।
ହଁ ସେମିତି ଜାଣିଛି ମୁଁ ବି ଏତେ ବେଶୀ ରୋଷେଇ କରେନି।
ହୁଁ ହୁଁ।
ଆଉ ରଜରେ ପାନ ଖାଆନ୍ତି?
ହଁ ରଜରେ ପାନ ଖାଇଥିଲି।
ଆପଣଙ୍କୁ ପାନ ଭାଙ୍ଗି ଆସେ?
ନାଇଁ। ଆପଣ?
ହଁ ମୁଁ ବି ଖାଏ କିନ୍ତୁ ମତେ ଭାଙ୍ଗି ଆସେନି।
ଭାଙ୍ଗି ଆସିନି।
ନା ସେମତି ମାନେ ଏତେ ଭଲସେ ଆସେନି ଆଉ।
ହଁ ମୁଁ ବି ସେମିତି ଭାଙ୍ଗିଦିଏ କିନ୍ତୁ ଯୋଉ ଖିଲ ଦେଇକି ଯୋଉ ଭଙ୍ଗାଯାଏ ସେଟା ମୁଁ ଭାଙ୍ଗି ପାରେନି।
ହଁ ମତେ ବି ସେଇଟା ଆସେନି।
ହଁ ଆଉ ଗାଁ ରେ ଅଛ ରଜ ସେଲିବ୍ରେସନ୍ କେମିତି କଣ?
ହଁ ଯାଇଥିଲି ଦୋଳି ଖେଳିକି ଆସିଲି ଭଲ ମାନେ ଫଙ୍କସନ୍ ବି ହଉଛି ରଜ ପାଇଁ ରଜ ଉତ୍ସବ ଚାଲିଛି। ପିଲାମାନେ ଆସିକି ନାଚୁଛନ୍ତି, ଗୀତ ଗାଉଛନ୍ତି ଅଭିନୟ କରୁଛନ୍ତି। ଆପଣ ସେଠି ଆପଣ ରଜ ମହୋତ୍ସବ ଦେଖିବା ପାଇଁ ଯାଉନାହାନ୍ତି କି?
ହଁ ଯାଇଥିଲି ଏଇଠି ପଡିଥିଲା ଗୋଟେ ରଜ ଉତ୍ସବ ଯାଇଥିଲି ଦେଖିକି ଆସିଥିଲି କାଲି। ସାଙ୍ଗ ମାନଙ୍କ ସହିତ ସାଙ୍ଗ ମାନେ ତ କେହି ବି ନାହାନ୍ତି ନା ସବୁ ଘରକୁ ପଳେଇଚନ୍ତି ଛୁଟିରେ ତ କାଲି ଜଣେ ଆସିଥିଲେ ତାଙ୍କ ସହିତ ଯାଇଥିଲି ଏକୁଟିଆ ଯିବାକୁ କୁଆଡେ ଭଲ ଲାଗୁନି।
ହଁ ଏକା ଏକା ଆଉ କୁଆଡେ ଯିବାକୁ ଭଲ ଲାଗିବନି।
ବାହାର ଜାଗା ତାପରେ ମତେ ଟିକେ ଏବେ ନୂଆ ନୂଆ ଆସିଛି ଡର ଲାଗୁଛି। ଏକୁଟିଆ କୁଆଡେ ଯିବାକୁ ସାହସ ହଉନି। ଘରକୁ ଯାଇଥାନ୍ତି ମାଛ ତରକାରୀ ହଁ ସେ ସେମତି ମାଛ ତ ମୁଁ ଖାଏନି ନା। ତ ଏତେ ବି ଭଲସେ ବନେଇ ପାରିବିନି।
ତାହେଲେ ଆପଣଙ୍କୁ କଣ ଆସେ? ହଁ ମୁଁ ସେମିତି ଆଉ। ଏତେ ବି ଭଲ ସେ ମତେ ଆସେନି। ଆଉ ଫାଷ୍ଟେ ମାଛକୁ ଧୋଇକି ତେଲରେ ଛଣା ଯାଏ।
ଆଜ୍ଞା।
ତେଲରେ ଛଣା ହବା ପରେ ଆଳୁକୁ କାଟିକି ଆଳୁକୁ ବି ତେଲରେ ଛାଣି ଦିଅନ୍ତି। ଛାଣିବା ପରେ ମସଲାରେ ମସଲା ମସଲା ବାଟି ସାଇଲା ପରେ କଡେଇ ରେ ତେଲ ଦେଇ ପଞ୍ଚ ଫୁଟଣ ପକେଇ ତାପରେ ମସ ମସଲା ପକେଇକି ମସଲା ଟିକେ ହେଇ ଆସିଲେ ତା ଦେହରେ ପାଣି ଦେଇକି ଆଳୁ ପକାଯାଏ। ଆଳୁ ଆଳୁ ଟିକେ ହେଇଗଲା ପରେ ତା ଦେହରେ ମାଛ ଦିଆଯାଏ। ତାପରେ ଧନିଆ ପତ୍ର ତା ଉପରେ ପକାଯାଏ ହେଇସାରିଲା ପରେ।
ଆପଣଙ୍କୁ କୋଉ ମାଛ ପସନ୍ଦ?
ମତେ ରୋହି ମାଛ ଭଲ ଲାଗେ।
ଚିଙ୍ଗୁଡି?
ହଁ ସେମିତି ଭଲ ଲାଗେ ଆପଣଙ୍କୁ?
ମତେ ମାଛ ତ ସେ ରୋହି ଚୁନା ମାଛ ସେ ସବୁ ମୁଁ ଖାଏନି ମତେ ଚିଙ୍ଗୁଡିଟା ଭଲ ଲାଗେ। ଚିଙ୍ଗୁଡି ଖାଏ, ଚିଙ୍ଗୁଡି, କଙ୍କଡା, ଚିକେନ, ମଟନ ଆଉ ସବୁ ଖାଏ। କିନ୍ତୁ ମତେ ସେ ମାଛ ପ୍ରତି କଣ ଗୋଟେ ମୁଁ ଖାଏନି ମତେ ଭଲ ଲାଗେନି।
ଆଉ ଆପଣ ଛତୁ ଖାଆନ୍ତି?
ହଁ ଛତୁ ଖାଏ, ଛତୁ ତ ମୋ ଫେବରାଇଟ।
ଛତୁ କେମିତି କଣ ବନାନ୍ତି?
ଛତୁ ଛତୁ ତ ଫାଷ୍ଟ ଆ ତାକୁ ଛତୁ ଟା ବାଛିବାଟା କଷ୍ଟ ଯୋଉ ବାଲି ଛତୁ ଗାଁ ମାନଙ୍କରେ ହୁଏ, ତ ସେ ତାକୁ ବାଛିବା ବହୁତ କଷ୍ଟ ବାଛିବାରେ ଅଧା ଟାଇମ ପଳାଏ। ତ ସେଇ ଛତୁ ଛତୁଟା ହିଁ ଅଧିକ ଟେଷ୍ଟ ଲାଗେ ଆଉ ଏବେ ତ ଯୋଉ ବଜାରରେ ଯୋଉ ଛତୁ ମିଳୁଛି ବଟମ ଛତୁ କେତେ ପ୍ରକାର ଛତୁ, ସେ ଛତୁର ଟେଷ୍ଟ୍ ଏତେ ଖାଇବାକୁ ଏତେ ଭଲ ଲାଗେନି ବାଲି ଛତୁ ଭଲ ଲାଗେ, ତ ସେ ଛତୁକୁ ଫାଷ୍ଟ ବାଛିଦେଇ ଦେଇକି ତାପରେ ଧୋଇକି ତେଲ ତାକୁ ଧୋଇକି ତା ଦେହରେ ପାଣି ବହୁତ ରହି ଯାଇଥାଏ ନା ତାକୁ ଟିକେ ଚିପୁଡିକି ତେଲ ପକେଇକି ଭଜା ଯାଏ ତାପରେ ମସଲା ଯାହା ଯେମିତି ଟିକେ ଅଦା, ରସୁଣ, ପିଆଜ, ମସଲା ବାଟିକି ଟମାଟୋ ମସଲା ବାଟିକ ତା ଦିହରେ କଷିକି ଆଳୁ ଯଦି ପକେଇବାକୁ ଇଚ୍ଛା ହେଇଥିବ ଆଳୁ ପକା ଆଳୁ ତ ପ ପକେଇଲେ ଭଲ ଲାଗେ ସବୁ। ଆଳୁ ପକେଇଦେଇକି ମସଲାରେ କଷି ଦେଇକି ତାପରେ ଛତୁଟା ଲାଷ୍ଟ ବେଳକୁ ପକାଯାଏ ତ ତା ଲାଷ୍ଟକୁ ଖଟା ଟିକେ ପକେଇଲେ ଭଲ ଲାଗେ ନା?
ହଁ, ବର୍ଷା ଦିନେ ତ ପ୍ରାୟତଃ ବାଲି ଛତୁ ହୁଏ।
ହଁ।
ବିଲ ମାନଙ୍କରେ ହୁଏ।
ହଁ ବିଲ ମାନଙ୍କରେ ବାଡିରେ ବି ହୁଏ।
ହଁ।
ତ ଆପଣ ଏବେ କଣ କରୁଛନ୍ତି, କଣ ପଢୁଛନ୍ତି ନା ପଢା ସରିଗଲାଣି?
ନା ପଢା ସରିଗଲାଣି ମୁଁ ଏବେ ପଢୁନି।
ପଢ଼ା ସରିଗଲାଣି ଏବେ କଣ କରୁଛନ୍ତି?
କିଛି କରୁନି ଘରେ ଅଛି। ମାଙ୍କ ସହିତ କାମରେ ସାହାଯ୍ୟ କରୁଛି ହଁ ଟିଉସନ୍ କରୁଛି।
ଆଜ୍ଞା। ତ ଆପଣ କଣ ପଢ଼ିଛନ୍ତି ହାଏଷ୍ଟ କ୍ଵାଲିଫିକେସନ୍ କଣ ଅଛି ଆପଣଙ୍କର?
ଗ୍ରାଜୁଏସନ, ଆପଣଙ୍କର?
ହଁ ମୋର ବି ସେମ୍।
ଏବେ ତ ବର୍ଷା ଦିନ ଆସିଲାଣି, ବର୍ଷା ଦିନ କେମିତି ଭଲ ଲାଗେ ବର୍ଷା ଦିନ ଆପଣଙ୍କୁ କେମିତି ଲାଗେ ଭଲ ଲାଗେ ନା?
ବର୍ଷା ଦିନ ବହୁତ ଭଲ ଲାଗେ।
ପାଣି କାଦୁଅ ଭଲ ଲାଗେ।
ପାଣି କାଦୁଅ ଏଇଟା ତ ଗାଁ ନୁହେଁ ନା ପାଣି କାଦୁଅ ଆଉ ହଉନି। ଗାଁ ରେ ପାଣି କାଦୁଅ ହୁଏ। ଗାଁ ତ ଏଇଟା ନୁହେଁ ସହର ସବୁଆଡ଼େ ତ ପକ୍କା ପିଚୁ ରାସ୍ତା। ତ ଜଣା ପଡେନି ଗାଁ ମାନଙ୍କରେ କଣ ଆଗରୁ ଚାଳ ଘର ଥାଏ ତ ପାଣି ପଡେ ତ ସବୁ ଲୋକ ହଇରାଣ ହୁଅନ୍ତି ତ ସେଇ ଗାଁ ରେ ହିଁ ଫିଲ୍ ହୁଏ ବର୍ଷା ଋତୁ ଟା।
ହଁ ଆମର ବି ଏବେ ଗାଁ ରେ ଅଛି ଚାଳ ଘର ଲୋକମାନଙ୍କର ଅଛି। ଅଛି ଚାଳ ଘର।
ହଁ ଏଠି ତ ଭୁବନେଶ୍ଵରରେ ଚାଳ ଘର କୋଉଠି ଦେଖିବାକୁ ପାଇବନି ସବୁ ବିଲଡିଙ୍ଗ।
ନା ଏଠି ଗାଁ ରେ ଚାଳ ଘର ଅଛି। ଆଉ ବର୍ଷା ହଁ ବର୍ଷା ଦିନେ ଡଙ୍ଗା ଛୋ ଛୋଟ ବେଳେ ଡଙ୍ଗା ଭସେଇଆକୁ ଭଲ ଲାଗେ ନା।
ହଁ ଡଙ୍ଗା ଭସାଯାଏ କେତେ ଛୋଟ ବେଳେ ଡଙ୍ଗା ଭଶାନ୍ତି।
ଭଲ ଲାଗେ ସେ ସେ ସମୟ ସବୁ।
ଆଉ ଆଜି ପୋଡ ପିଠା କିଏ ବନେଇଥିଲେ?
ମା ବନେଇଥିଲେ ମତେ ତ ଆସେନି ପୋଡ ପିଠା ମା ବନେଇଥିଲେ।
ପିଠା ଭିତରେ ଆପଣଙ୍କୁ କଣ କଣ ବନେଇ ଆସେ?
ପିଠା ମତେ ଆସେନି ଚକୁଳି ପିଠା ଆସେ ବନେଇବା। ହେଲେ ଆଉ କିଛି ପିଠା ଆସେନି ମତେ ବନେଇବା ଆପଣ
ହଁ ମତେ ବି ସେଇ ସେମ ଚକୁଳି ହିଁ ଆସେ ମତେ ସେ ଯୋଉ କାକରା କଣ ସେ ଆରିସା ପି ଆରିଶା ପିଠାଟା ବନେଇ ପାରିବି ତା ଭିତରେ କାରଣ କିଛି ଦିଆ ଯାଏନି ନା। ଆରିସା ପିଠା ଟା ବନେଇ ଦେବି କହୁଚୁ କାକରା ହଉ କି ମଣ୍ଡା ହଉ ତା ଭିତରେ ଯୋଉ ପୁର ଟା ଦିଆଯାଏ ନା ସେଇଟା କେମିତି ଗୋଲ କରିକିି ଦିଆ ଦିଅନ୍ତି ସେଇଟା ମୁଁ ଜାଣିପାରିନି ଆଜି ପର୍ଯ୍ୟନ୍ତ ମୁଁ କରିପାରେନି। ହ
ଠିକ ଅଛି ମା ବନେଇବା ଟାଇମ ରେ ଆପଣ ବସିକି ହଁ ହେଇଯିବ।
କଲେ କଲେ ଆ କରିଲେ ଆସ୍ତେ ଆସ୍ତେ ହେଇଯିବ।
ହଁ ଆପଣ ବି ଚେଷ୍ଟା କରନ୍ତୁ କରିବାକୁ।
ଆଜ୍ଞା
ଚେଷ୍ଟା କଲେ ହେଇପାରିବ।
ଆଜ୍ଞା ଠିକ ଅଛି ଆଉ କଣ କହିବେ?
ନା ନା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମତେ।
ହଁ ବହୁତ ସୁନ୍ଦର ଲାଗିଲା।
ଠିକ୍ ଅଛି ଏଇଠି ଆମେ କଲ୍ ଟାକୁ ସମାପ୍ତ କରିବା।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।
ହ